ଆଉ କଣ କରୁଚ?
ଏଇ ଖା-ଖାଇକି ବୁଲୁଚି ଆଉ।
ହ
ଆଉ ଆଉ ତମ ଦେହ ଭଲ ଅଛି ନା?
ହଁ ମୋ ଦେହ ଭଲ ଅଛି।
ଆଉ ପୁଅ ଦେହ ଭଲ ନା?
ହଁ ତାର ସେଇ ଗୋଡ ଟିକେ ଟିକେ ଅଛି ଆଉ ଗୋଡୁ ଟା ଏତେ ଦିନି ନାଗିଲା। ଚାଲିଲାଣି ଏଥର।
ହଉ।
ଆଉ।
ଆଉ ଭଲ ହେଇଯାଉ ତାଙ୍କ ଦେହ ଟା ଟିକେ। ଆଉ ତମ ନାତୁଣୀ କଣ କରୁଚି?
ନାତୁଣୀ ପା ଆସିନେଇ ତା ମାମୁଁ ଘରୁ। ଆସିବ ଏଇନାକେ ନା ଆସୁଚି ପଳେଇ ଆସୁଚି।
ଚି।
ହଁ ଟିଉସନ ହେଇକି ଆସିବ ଏଇନାକେ। ତା ମା ପା ଏକୁଟିଆ ତା କତିରେ ଶୋଇବାକୁ ଆସୁଚି। ରହିଯାଏ ସିଆଡ଼େ ସିଆଡ଼େ ସିଏ ଆଉ ଏଇନା ରହୁ
ହୁଁ ଓହୋ।
ଏଇନାକେ ଆସିବ ହେଇ ଦାଣ୍ଡ କତିକି ତା ମା ଯିବ ତା ଆଈ ସାଙ୍ଗରେ ଆସିଥିବ ଏଇଠୁ ପଳେଇ ଆସିବ।
ହୁଁ ଆଉ ତମର ରଜ କେମିତି ପାଳୁଚ ଏବର୍ଷ?
ରଜ ତ ଏଇ ଗାଁ ରେ ସବୁବେଳେ ବେ କରନ୍ତି ଯୋଉ ଉଁ ଭଲ କରନ୍ତି।
ଆଉ ଦୋଳି ପକଉଚନ୍ତି ନା?
ଆ ଦୋଳି ପା କୋଡି ଳି ପଡିବ ଗୋଟେ ଜାଗାରେ ଆଉ ସେଠି ମାଇକି ବାଜିବ। ଆଉ ସବୁ ପୁଅ ଝିଅ ଛୁଆ ଆଉ ଉଁ ଦୋଳି ଖେଳିବେ। ଖାଇବେ ବୁଲିବେ। ପୁଣି ରଜ ବାଟେଇବେ ସେଇ ରଜ ଲାଷ୍ଟ ରଜ ଦିନ ରାତି ବେଳୁକୁ। ଆଉ
ଆଉ ମୁଁ ଶୁଣିଥିଲି ରଜ ବାସି ଦିନ ରଜ ବାଟୁଅନ୍ତି।
ତାଙ୍କର ଏଠି ସେଇଦିନ। ଆଉ ରଜ ତମ ଆ ଗାଁ ଆଡେ ପା କଲେଣି ଏଥର କାଳେ ସେମିତି
ହଁ ଆ ନ ଏଡ ହଁ ଏବେ କଲେଣି ସବୁ ରଜ ବାଟଉଛନ୍ତି ବର ବୋଉ କରୁଛନ୍ତି ର ଦିନେ କରନ୍ତି
ଆମର ଆମର ସେଇ ଲାଷ୍ଟ ରଜ ଦିନ
ହଁ
ଆଉ ପିଠାପଣା ତ ସମସ୍ତେ କରନ୍ତି ଆମର ପା କରୁଣୁ ପିଠା ଆମର ପା ବର୍ଷିକିଆ ଯାଇନି
ହଁ ତମର ଏ ବର୍ଷ ପିଠା ହବନି ଆଉ ଆଉ ତମର ତମ ଘରକୁ ପିଠା ଦିଠା କରିକି ଦେମି କି ଏ ଟିକେ ଖରା ହଉଛି ତ ପ୍ରବଳ ଗରମ ହଉଛି ଏଇ ଭଲ ଲାଗୁନି ପିଠା ପଣା କରିବାକୁ ଦେଖିବା ସୁବିଧା ହୁଏ ଯଦି ନହେଲେ କରିକି ଦେମି ନହେଲେ ଦିଇଟା ଦେଖିବା ଯଦି ହୁଏ ସୁବିଧା ହୁଏ ଏ ଆରିସ ପିଠା ଦିଟା କାକରା ପିଠା ଦିଟା କରିକି ଦେମି ତମ ଘରକୁ ଆଉ ଦେଖିବା କଣ ହଉଛି ଟିକେ କାଉଁଳିଆ ପାଗ କରନ୍ତା ବର୍ଷା ପାଗ ଏ ତ ଏତେ ଗରମ ହଉଛି ଯେ ରହି ହଉନହି ପ୍ରବଳ ଗରମ ହଉଛି
ଆ ବର୍ଷା ହେନେ ବି ଶୁଣା
ତମ ଆଡେ ବର୍ଷା ହଉଚି ନା
ବର୍ଷା କାଲି ଟିକେ ଫରଫରିଆ ହଉଥିଲା। ଆ ଯେ ଟିକେ ଥଣ୍ଡା ପଡିଗଲା। ଆଜି ତ ଭୀଷଣ ଗରମ, ଆଉ କାଲି କଣ କାଲି ବି ବର୍ଷା ହେଇନି ଖାଲି ମେଘଟେ ଆସିଲା ଆସିକି ରହିଲା ଖାଲି ଝିପି ରେ ଝିପ୍ ଫିରେ ଟିକିେ ଟିକେ ହେଲା।
ହଁ ପା ବର୍ଷା ପା ହଉନଇ। ବର୍ଷା ଟିକେ ହେଲେ ଥଣ୍ଡା ହୁଅନ୍ତା। ଲାଗନ୍ତା, ଏତେ ଗରମ ହଉଚି ଆଉ କଣ କରାଯିବ।
ନା ଘମିର ହେଇକି କୁଣ୍ଡେଇ କୁଣ୍ଡେଇ ଦେହରୁ ଛାଲ ଛାଡି ଯାଉଛି ଆଉ।
ହଁ। ଆଉ ତମ ବାଡିରେ ତ ଆମ୍ବ ଗଛ ପବନ ଖାଉଥିବ ଆଉ। ଥଣ୍ଡା ଲାଗୁଥିବ ତମ ଘର।
ଥଣ୍ଡା ଲାଗୁଛି ସେଇ ଢାଗୁଆ ଘରଟା ଥଣ୍ଡା। ଆଉ ଏ ଘରଟା ତ ଆମର ନିଆଁ ବାହାରୁଛି ଆଉ ଆମେ ତ ସେଇଠି ରହୁଛୁ।
ଆମ ଘର ସେମିତି ଗରମ ହଉଛି ଯେ, ଝାଳ ବୋହୁଛି ଘରେ ରହି ହଉନାହିଁ। ଆମର ଏଠି ଗଛ ନାହିଁ ତ ଆମ ଘର ପାଖରେ। ଆଉ ଏଇ ଯୋଉ ନଡିଆ ଗଛ ଗୁଆ ଗଛ ଏଥିରେ ଛାଇ ଆସିବ କୁଆଡୁ। ଆଉ ଆମ୍ବ ପଣସ ଗଛ ଅଛି ବାଡି ତଳେ। ଦୂର ହଉଛି। ଛି ଆମ ଘରଠୁ ଆଉ ପ ଛାଇ ପଡୁନେଇ। ଆଉ ସେଥିପାଇଁ ଆମ ଘର ପ୍ରବଳ ଗରମ, ରହି ହଉନି। ଘରେ ଗରମ ଏତେ।
ନା ଆମ ଛାଇ କଣ ପଡିବ ଆଜିକାଲି ତ କୋଠା ଘର ଗୁରା ସମସ୍ତଙ୍କର ଯେ ଘରକୁ ଘର ନାଗିଛି ହେରା ତାତିଯିବ ଯେ ହବ ଗରମ ଆଉ ଆ ଛାଇ ହେନ କଣ ହଉଛି।
ଆମର ତ ଖରା ଟା ପଡୁଛି ଆଉ।
ଆମର ବା ସେଇ ଘରଟାରେ ପୁରା ସକାଳୁ ଖରା ଯେ ସଞ୍ଜ ପର୍ଯ୍ୟନ୍ତ।
ଆଉ ତମ ବାଡିରେ କଣ ପରିବା ଲଗେଇଛ?
ଆମର ତ ଷଣ୍ଢ ମାଳ ମାଳ ପରିବା କଣ, ଆମର ବାଡ ବୂଜା ହଉନି। ପରିବା କୁମିତି ଲଗେଇବୁ? ଆଉ ସେ ଯୋଉ ଵ ଉଣ୍ ଗୋଟେ ବଡ ଗଛ ଅଛି ଯୋଉ ଢାଉରଙ୍ଗ ଗଛ ତାର ଛାଇ ତ ବ୍ରହ୍ମାଣ୍ଡ ସାରା। ମାଡିଛି ଆଉ ସେଠି ଗଛ ପତ୍ର କିଛି ହେଇ ପାରୁନି। ଆହାଡେ ତଳବାଟ
ଆଉ ତମର ତ ଭଲ ଲଗୁଅନ୍ତି, ଦାଦା ଘର ଭଲ ଲଗୁଅନ୍ତି ପରିବା। ମୁଁ ଦେଖିଛି
ତାଙ୍କର ଲଗ ତାଙ୍କର ଲଗନ୍ତି। ତାଙ୍କର ସବୁ ଶାଗ କରିଛନ୍ତି ଭେଣ୍ଡି ଜହ୍ନି ଉ ସବୁ ଗଛ ପତ୍ର କରିଛନ୍ତି ତାଙ୍କର ପାଣି ଟାବି ବାଡି ଭିତରକୁ ଆଣୁଛନ୍ତି, ଯେ ସେ ପାଣିରେ ତାଙ୍କର କରିଛନ୍ତି ତିନି ଭାଇ ଯାଙ୍କ ସବୁ ଅଲଗା ଅଲଗା କରିକି କରିଛନ୍ତି। ଆ ମୁଁ ତ ଆଗ ଟିକେ ଟିକେ ସେଇଠୁ ଘିତି ଆସୁଛି ଯେ ଭାଜିକି ଖାଇ ଦଉଛି ଆଉ।
ତମ ବାଡିରେ ଦିଟା ଶାଗ ବୁଣି ଦଉଲନ ଆଉ କିଛି ନ ଲଗେଇନି ହବନି।
ବାଡ ଉତ୍। କାନେ ସିନା କରିବୁ ବାଡ ତ ବୁଝିବାକୁ ଲୋକ ନହିଁ ଆଉ ଶାଗ କରିବୁ ଏଇରା ବା କେତେ ସେଣ୍ଢ ଦମମ। ଗୁହାଳ କତୁୁର ଯେ ସେ ତଳ ବାଡି ପର୍ଯ୍ୟନ୍ତ ସବୁ ଧାଡି ହେଇକି ଶୋଇଛନ୍ତି। ପନ୍ଦର ଖଣ୍ଡେ ଗୋରୁ।
ଖାଲି ଏଇ ପାଚିଲା ଆମ୍ବ ଲଗେଇ ଭାତ ଖାଉଛ।
ଆମ୍ବରାକ ଶସ୍ତା ଅଛି।
ହଉ ଆଉ ଆମର ଯିଏ ଗଲେ ଦିଟା ପାଚିଲା ଆମ୍ବ ଦିଟା। ଏଟା ଦବ ଆଉ ଆମେ ହେଲେ ଖାଇମୁ।
ଆମ ଗଛ ଆମ୍ବ ସରିଗଲା। ଏଇ ଦେଶ୍ୟମ୍ ବଉଡ଼ା।
ଆଉ ବାଇଗଣ ପଲେଇ। କଲିମି ଆମ୍ବ ଥିବ ଦିଟା ଦବ ଆ ଯାହା ଥିବ ଦିଟା ଦବ ପାଚିଲା ଆମ୍ବ। ଆମ ପୁଅ ତ ଯିବ ଏବେ ଆଉ ଗଲେ ଦିଟା ଦବ ଆଉ।
ହଁ ଦେମି। ଯେମିତିଟା ସେଇ ଯୋଉ ବିଦେଶୀ କଲିମି ଆମ୍ବ।
ହଁ ଯାହା ଥିବ ଦିଟା ଦବ। ଆମର ତ ଆମ୍ବ ସରିଗଲାଣି। ଆସିଥିଲା ଆମ ବାଡିରେ ଦିଟା ଗଛରେ ଆମ୍ବ ପଡୁଥିଲା ଯେ। ଏଇ ସରିଗଲାଣି ପତଳା ଆମ୍ବ ଆସିଥିଲା ଗୋଟିକିଆ ଆମ୍ବ ଆସିଥିଲା ଗୋଟି ଗୋଟିକିଆ। ଆଉ ସରିଗଲାଣି ପବନ ବର୍ଷା ହେଲା ଯୋଉ ମଝିରେ ସବୁ ଝଡି ପଡିଲା। ଆ। ଆଉ କିଣିକି ଆଣିଲେ ଖାଉଛୁ ଆଉ। ବାଇଗଣ ପଲେଇ ଆମ୍ବ।
ଆ ମୁଁ ତ ତାକୁ ଡାକିନି ଓ ତାକୁ ସେଦିନ ଆସିଥିଲା ସିପୁ ତା ବୋଉ କୁ ଛାଡିବାକୁ ଏ ବାଟେ। ହେଇକି ଗଲା ମୁଁ ତାକୁ କହିଲି ଆମ୍ବ ଦିଟା ନେଇକି ଆସି ତାର ନାହିଁ କଲା। ଆପୁଣ ବଡକୁ ଡା। ିନି ମୁଁ କି ଆସୁନୁ ଆମ୍ବ ଖାଇବୁ କି ନବୁ ଦିଟା। ସେ କହିଲା ହଉ ଆମ୍ବ କିଏ ଖାଉଛି। ଏମିତି କହିଲା ଆଉ। ମୁଁ ଆଉ ଆମ୍ବଡିଟା କାହା ହାତରେ ଦେଇଥାନ୍ତି ଦେଇଥାନ୍ତି। ତା ହାତରେ ଦେମି ଆଉ ସିଏ ତ ଆମ୍ବ ପାଚି ନଥିଲା।
ରଜକୁ ଜିଏ ଗଲେ ଦବ ଆଉ!
ହଁ ଦେମି। ଆଉ ବାଦାମ। ତମର ପା ଏ ଦୀପୁ ତ ଯାଉଥିବ ଏଠିକି ପାଟଣା ଦୋକାନ କରି।
ନା ଦୀପୁ ଏଇ ଚାରି ଦିନ ହେଲା ଆସିଛି। ତମ ଭାଇ ଆସିଥିଲେ ଯେ।
ଯାଏ। ଯାଏନାହିଁ କିି ଯେତେବେଳେ ଯେମିତି ସିଏ ତମର ସଉଦା ଆଣିବା ପାଇଁ।
ଦୀପୁ ଥିଲା ବେଳେ। ଯାଇଥିଲା ଥରେ ଦିଥର ଆଣିକି ଦେଇଥିଲା। ହେଲେ ତମ ଭାଇ ଆସିକି ଦେଇକି ଯାଇଛନ୍ତି ଏବେ ଯୋଉ ଆସିନଥିଲେ କି ଘରକୁ। ସେ ସଉଦା ଟା ଆଣିକି ଦେଇ ଯାଇଛନ୍ତି। ଆଉ ଦୀପୁ ଆଉ କାହିଁକି ଯିବ।
ଏ ବାଦାମ କଥା କହୁଥୁନି।
ହଁ ବାଦାମ ସେ ପାଟଣା ରେ ବେପାରୀ ରଖିଥିବେ। ଗଲେ ମିଳିବ କହିନେ। କହିବ ଯଦି ପଠେଇମି ଦୀପକୁ ଆଣିବ। କହିନି ପଠେଇଲେ ଯକି ଆଣିବ
ଆଉ ଯୋଉ କାକୁଡି ମଞ୍ଜିଦିଟା ଦବୁ।
କାକୁଡି ମଞ୍ଜି ଦେଖିବା ମୁଁ ବୁଝେ ହଁ ହଁ ମୁଁ ବୁଝେ। ଏରା ଲଗଉଛନ୍ତି ଦେହ କାହାଠୁ ଆଣିବି ଦିଟା ଆମର ଆଣିଥିଲେ କିଣିକି ଆଣିଥିଲେ ମଞ୍ଜି ଏଇଠି ଲଗେଇଥିଲେ ମେନ୍ଦି ମୋଟା ସେ ଏବେ ଯୋଉ ପୋଷୁ ମାସରେ ଏଟ କୋଉଡି ଏଞ୍ଜି ଦେଇଛନ୍ତି। ଆଉ ଦେଖିବା ମୁଁ ଦେମି ଦେଖେ ପାଇନେ ଦେମି।
ବିଳା ଦେଇ ଯୋଉ ମଞ୍ଜି କଣ ଦେଇଥିଲା ବା ତାଙ୍କ ଘରେ କୋଉଠି ରହିଲା ସେ କାହିଁ ଉଁ ଖୋଜିଲା ନାହିଁ କି କୋଉଠି ରଖିଛନ୍ତି ତାଙ୍କର ଦେଲେ ନେହିଁ। ଦେଇଥିଲା ସାବିତ୍ରୀ ମଞ୍ଜି ପୋଇ ମଞ୍ଜି।
କି ମଞ୍ଜି ଦେଇ ନାହାନ୍ତି କି?
ନା
ଶାଗ ଶାଗ ମଞ୍ଜି?
ସାବିତ୍ରୀ ସାବିତ୍ରୀ। ହଁ ଶାଗ ମଞ୍ଜି ଦେଇଥିଲା କି କଣ ଦେଇଥିଲା ସେ ତ କହିଥିଲା ଆ ସିଏ ତ ସେଥର କାଇହିଁ ଆସିଲା ଯେ ଆଣିଲାନି।
ମଞ୍ଜି ହେଇଥିବ
ହଁ
ପାଇହିଁକି ନା
ଆ ତା
ହଉ ହଉ ଦେଖିକି ପାଇଲେ ଦେଇଦେମି ଆଉ। ଆଜି ରଖୁଛି ଗ ଦେଇ ରହୁଛି ଆଁ ରୁହ।
ହଉ